ସାଙ୍ଗ ସାଙ୍ଗ କେମିତି ଅଛୁ ସାଙ୍ଗ ମୁଁ ଶୁଣ ମୁଁ ଭାବୁଥିଲି ସାଙ୍ଗ କଣ କି ମୁଁ ଭାବୁଥିଲି ଆମେ ଟିକେ ବାହାର ବୁଲିବାକୁ ଗଲେ କେମିତି ହୁଅନ୍ତା। ଯେମିତି କିି ଆମେ ଯାଆନ୍ତେ ଆମର ସାନ ଘାଘେରା। ଏବଂ ବଡ ଘାଗରା କେଉ କେଉଁଝର ଜିଲ୍ଲାକୁ ଆମେ ବୁଲିବାକୁ ଗଲେ କେମିତିଆ ହୁଅନ୍ତା।
ଆଚଛା ବନ୍ଧୁ ସେଠାରେ ମଧ୍ୟ ବହୁତ ବୁଲିବା ପାଇଁ ସ୍ଥାନ ଭଲ ଭଲ ସ୍ଥାନ ଅଛି। ସେଠାକୁ ଯିବମାନେ ବନ୍ଧୁ ଛବି ଉଠାଇବା ପାଇଁ ଏକ ଭଲ ସ୍ଥାନ ଏବଂ ସେଠାରେ ମା ଘ ଛୋଟ ଗାଁରେ ମା ତାରିଣୀ ମା ପୂଜା ପାଉଛନ୍ତି।
ଆଜ୍ଞା ଶୁଣନ୍ତୁ ଆମେ କଣ କରିବା ଆପଣ ଆମେ ଆମ ପାଞ୍ଚ ଛଅ ଜଣ ଯୋଉ ସାଥି ଅଛନ୍ତି। ବୁଝିଲା ନା ଆମର ଯୋଉ ପାଞ୍ଚ ଛଅ ଜଣ ସାଥି ଅଛନ୍ତି ଆମେ ସମସ୍ତେ ମିଶିକିନା ଯିବା। ବୁଝିଲ ନାି ଯାହା ଫଳରେ ଆମେ ବୁଲାବୁଲି କରିବା ବଢିଆ ବଢିଆ ସୁନ୍ଦର ଜାଗା ବୁଲାବୁଲି କରିକିନା ଭୋଜି କରିବା ଖାଇବା ପିଇବା। ଏବଂ ଛବି ନବା ବୁଝିଲେ ନା। ଯାହା ଦ୍ଵାରା ଆମେ ହ୍ୱାଟ୍ସପ ରେ ଛାଡିବା ବୁଝିଲେ ବହୁତ ମଜା ଲାଗିବ। ଶୁଣନ୍ତୁ ଆପଣ କିଏ କିଏ ଯିବେ? ଆଉ କଣ କଣ ଆମେ ନବା କଣ କଣ ଆଇଟମ କରିବା ଟିକେ ତାପରେ ଆମେ ହୁଁ ହୁଁ କଥା ହେଇଗଲେ ଭଲ ହୁଅନ୍ତା ବୁଝିଲେ ନା।
ଆଚ୍ଛା।
ଶୁଣନ୍ତୁ ଆମେ କଣ କରିବା ଆମେ ଛୋଟିଆ କାର୍ କିମ୍ବା ଗାଡ଼ି ନେଇଯିବା ବାଇକ୍ ବୁଝିଲେ ନା।
ଆଚ୍ଛା।
ମୁଁ ମୋ ମତରେ କାର ଟିଏ ନେଇଗଲେ ଭଲ ହୁଅନ୍ତା ଆପଣ କଣ କହୁଛନ୍ତି?
ମୁଁ ତ ସେୟା ଭାବୁଛି ବନ୍ଧୁ ସେଠାରେ ବହୁତ ତୁ ସେଠାରେ ବହୁତୁ ସାଙ୍ଗମାନେ ବସିବେ ଏବଂ ବହୁତ ମଜା ବି ହବ।
ଶୁଣନ୍ତୁ ମୁଁ କଣ କହୁଚି ଆମେ ଗୋଟେ କାରେ ନେଇଯିବା। ସେ କାରେ ପାଞ୍ଚ ଜଣ ଯିବା ବୁଝିଲେ ନା। ପାଞ୍ଚ ଜଣ ଯିବା ଆମେ ଆଉ ଭୋଜି ହେତରେ କଣ କଣ ଆଇଟମ୍ ସବୁ କଲେ ଭଲ ହବ ଆପଣ ଟିକେ କୁହନ୍ତୁ।
ତ ବନ୍ଧୁ ସେଇଟା ସମସ୍ତ ହି ପଚାରି ଦିଆ କାରଣ କିଏ ଆମିଷ ଖାଇବ କିଏ ସାଧା ଖାଇବ? ସେଟା ତ ମଧ୍ୟ ଆମେ
ଶୁଣନ୍ତୁ ଆମର ଆମର ତ ସମେତ ଆମିଷ ଖାଇବେ ନା ଆମ ସାଙ୍ଗମାନେ ସମେତ ଆମିଷ ଖାଆନ୍ତି ବୁଝିଲେ ନା। ଆ ସେମିତି ପିଲା କେହି ନାହାନ୍ତି ସାଧା ଖାଇବା ପିଲା ବୁଝିଲେ ନା ଆପଣଙ୍କ ମତରେ କୋଉ କୋଉ କଣ କଣ ସବୁ ଆମିଷ ଆଇଟମ୍ କଲେ ଭଲ ହବ ଆପଣ ଟିକେଏ କୁହନ୍ତୁ।
ଆଚ୍ଛା ତ ଆ ଆପଣ କୁହନ୍ତୁ। କଣ କି ମତେ ଗୋଟେ କଥା କୁହନ୍ତୁ ଆପଣ ସାଧା ଖାଆନ୍ତି ନା ଆମିଷ ଖାଆନ୍ତି?
ମୁଁ ଆମିଷ ଖାଏ। ଶୁଣନ୍ତୁ ଆମେ ଆମିଷ ଗୋଟେ ଶୁଣ ଆମିଷ ଆମେ ତିନିଟା ଆଇଟମ କରିଦବା ଏବଂ ସାଧାର ଆମେ ଚାରିଟା ଆଇଟମ କରିଦବା। ବୁଝିଲେ ନା ଯାହା ଫଳରେ ଯିଏ ଆମିଷ ଖାଇବା କଥା ଆମିଷ ଖାଇବେ। ଆଉ ଯିଏ ସାଧା ଖାଇବା କଥା ସାଧା ବି ଖାଇପାରିବେ ବୁଝିଲେ ନା। ଆପଣ ମତେ କଣ କ କୁହନ୍ତୁ?
ମୁଁ କହିବା କଥା ଆପଣଙ୍କ କଥାରେ ମୁଁ ଏକମତ
ହୁଁ ଶୁଣନ୍ତୁ ଆମେ କଣ କରିବା ଚିକେନ ପକୋଡା ଚିକେନ ତରକାରୀ ଏବଂ ଚିଲି ଚିକେନ କରିବା ବୁଝିଲେ ନା ତିନିଟା ଆଇଟମ ଗଲା ତାପରେ ଆମର ରହିଲା ସାଧା ଉପରେ ସାଧା ଉପରେ ଆମର କଣ ରହିଲେ ଆମେ କରିବା ଚିଲିକୋବି ବୁଝିଲ ନା ଆଉ ଘାଣ୍ଟଟିଏ ପନିର ଏବଂ ଚଣା ମସଲା ବୁଝିଲେ ଆଉ ଆମର ଏକ୍ସଟ୍ରା ଆଇଟମ ରହିବ କାକୁଡି ସାଲଟ ବୁଝିଲେ ଏକୁଡି ସ ହେଲା ଗୋଟେ ପାମ୍ପଡ
ଆଚ୍ଛା
ଆଉ ଆମର ଥଣ୍ଡା ଫଣ୍ଡା ତ ଆପଣ ଆମେ ନେବେ ବୁଝିଲେ ନା ଆପଣ କଣ କହୁଛନ୍ତି କୁହୁ
ମୋର କହିବା କଥା ଆପଣଙ୍କ କଥାରେ ଏକମତ ଆପଣ ଯେପରି କହିଲେ କି ସବୁ ଆମେ ଆମିଷ ଉପରେ ଆପଣ ସବୁ ମତେ ଏକ ତାଲିକା ଦେ ବୋଲି ବା ଆମିଷ କରିବା କିଛି ଖରାପ କଥା ନୁହେଁ ତ ଆମେ ଦେଖି ଚାଁ ଆମିଷ କରିବା ଏବଂ ଆମେ ଅଧିକ ସାଦା ଉପରେ ଯଦି ଖାଦ୍ୟ ପ୍ରସ୍ତୁତ କରିବା ଏବଂ କମ ତେଲରେ ଯଦି ଆମେ ଖାଦ୍ୟ ପ୍ରସ୍ତୁତ କରିବା ତାହେଲେ ଦେହ ପ୍ରତି ଭଲ ରହିବ ଏଇଟା ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି
ଆଜ୍ଞା ଆଜ୍ଞା ଆମେ କମ ତେଲ ବ୍ୟବହାର କରିବା ଯାହା ଫଳରେ କାହାକୁ କିଛି କ୍ଷତି ନେଇ ଯେମିତି ନ ପହଞ୍ଚୁ ବୁଝିଲେ ନା
ଆଚ୍ଛା କମ ତେଲରେ ଆମେ ଖାଦ୍ୟ ପ୍ରସ୍ତୁତ କରିବୁ ଏବଂ ଉପଯୁକ୍ତ ତେଲରେ ଯେପରିକି ଆମେ ଦୁଇ ଦୁଇ ନମ୍ବରଆ ବା ଚାଲୁ ତେଲରେ ଆମେ କୌଣସି ପ୍ରକାର ଖାଦ୍ୟ କରିବା ନାହିଁ
ଆଜ୍ଞା ମୁଁ ଭାବୁଛି ଆମର ଯୋଉ ତେଲଟି ଅଛି ଆମେ ଚାରିଶହ ଟଙ୍କିଆ ତେଲ ଗୋଟିଏ ନେଇଯିବା ସେଇଟା ସୁସ୍ଥ ପାଇଁ ଭଲ ବୁଝିଲେ ନା କାହିଁକି ନା ଆଜିିକାଲି ମାର୍କେଟରେ ବା ଛକ ରେ ଯେିତି ଚାଲୁ ତେଲୁ ଆସିଲାଣି କାହିଁକି ନା ପଚାଶ ଟଙ୍କାରେ ବି ଦି କିଲୋ ତେଲ ମିଳେଇଛି ବୁଝିଲ ନା ତାକୁ ଖାଇଲେ ଆମ ଦେହ ଖରାପ ହେଇପାରେନି
ଆଚ୍ଛା ବନ୍ଧୁ ଆପଣ ପଚାଶ ଦୁଇ କିଲୋ କହିଲେ ବନ୍ଧୁ ଆମ ଗ୍ରାମକୁ ଏକ ପଚାର ଗାଡି ଆସିଥିଲା ଯେଏ କିି ହଁ କୋଡିଏ ଟଙ୍କାରେ ଏକ ଲିଟର ତେଲ ଦବାକୁ ମଧ୍ୟ ରାଜି ଥିଲା ମୁଁ ଭାବୁଥିଲି ବନ୍ଧୁ ଏକ ଲିଟର ତେଲରେ ସିଏ କି ପ୍ରକାର ତେଲ ଦବ ଏହାକୁ ଖାଇଲେ ମନୁଷ୍ୟ ବଞ୍ଚିବେ ନା ମରିବେ
ଆଜ୍ଞା ଆଜ୍ଞା ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି ଆମେ ସେନି ଚାରିଶହ ଟଙ୍କିଆ ତେଲ ନେଇଯିବା ଦି ଲିଟରଆ ବୁଝିଲେ ନା ନିଜେ ତାଦରୋନ ଖାଇବା ପ୍ରସ୍ତୁତ କଲେ ଆମ ଦେହ ଶରୀର ସୁସ୍ଥ ରହିବ ବୁଝିଲେ ନା
ଆଚ୍ଛା
ଯାହାଫଳରେ ଆମକୁ ବଳ ଏବଂ ଶକ୍ତି ମିଳିପାରିବ ଶୁଣନ୍ତୁ ଆପଣ ରୋଷେଇ ଶିଖିଛନ୍ତି ନା ଆମେ ଗୋଟେ ରୋଷେଇଆ ବି ନବା
ବନ୍ଧୁ ମୋର କହିବା କଥା ହଉଛି ନିଜେ ନିଜେ ଯଦି ଆମେ ରୋଷେଇ କରି ଖାଦ୍ୟ ପ୍ରସ୍ତୁତ କରିବା ତାହେଲେ କୌଣସି ପ୍ରକାର ଶଙ୍ଖ ଚ ରହିବନି ଆପଣ ତ ଆଣିଛନ୍ତି ଏବେ ଶଆ ମାନଙ୍କର କେତେ ଉ ଚାହିଦା ତ ସେ ଆମ ଠାରୁ ବହୁତ ପଇସା ମାରି ନେଇଯିବେ ବୁଝିଲେ କି ଯେହେତୁ ଆମେ ଛୋଟ ଛୋଟ ପିଲା ତ ଆମକୁ ଯଦି ସେ ଏକ ଡାଲିକା ପକେଇବ ତ ଆମେ ପାଞ୍ଚ ଜିଗାରେ ଆମେ ତାକୁ ଦଶ ଦେଇଦବା ବୁଝିଲେ କି କୁହନ୍ତୁ
ଆଜ୍ଞାପଣ ଜାଗୁଛନ୍ତି ଠିକ ଆଉ ଆା ରୋଷଆ ନେବା ନାହିଁ ତାହେଲେ ଶୁଣନ୍ତୁ ଆମରଣ୍ଟ ବାଣ୍ଟ ବାଲା ଠାରୁ ଆମେ ନ ଗୋେ ଡି ବୁଝିଲେ ନା
ଆଚ୍ଛା
ଆଉ ସରି ଦିଟି ଢିସ୍ ନବା ଗୋଟେ ଭାତ ହରଳା ହବ ଆଉ ଗୋଟେ ଆମର ଚିକେନ ବା ଚିକେନ ତରକାରୀ ଟା ଯୋଉ ହବ ତାେ ତିବ ବୁଝିଲେ ଆଉ ଆମର କଢେଇ ନେବା ଦିଟା କାହିଁକିନା ଆମର ସଧ କୋବି ହବ ଏବଂିଲି ପପୋଡା ଯୋଉଟା ହବ ସେ ଛଣା ହବ ସେିତରେ ବୁଝିଲାଣି ତାପରେ ଆମର ଖରିକା ଛଲି ଚାଲୁଛ ବାଇ ବିଚାର ଟା ବୁଝିଲେ ନେଇକି ଯିବା ଆଉ ଆମର ମାର୍କେଟ ରୁ କଣ କଣ ସବୁ ଜିନିଷ ଦରକାର ଆମ କେତେ ନା ସା ଆଇ ଶୁଣନ୍ତିୁ କ ଚିକେନ ଆମର କେତେ ନେଲେ ହେଇଯିବ ନିହାତି ଆମର ଯୋଉ
ବନ୍ଧୁ ଆମେ କେତେ ଜଣ ଯିବା ବ୍ୟକ୍ତି ଯିବା ବା ସାଙ୍ଗ ମାନେ ଯିବା ଏତାଇ କୌଣସି ପ୍ରକାର ନିଷ୍ପତ୍ତି ଆମେ ନେଇନି ତ ମୋର ଅନୁମାନିକ ଶ ଶୁଣନ୍ତୁ ବନ୍ଧୁ ମୋର କୁହନ୍ତୁ ମୋର କହିବା ମୋର କହିବାର କଥା ହେଲା କି ଲ ଚାରି ଚକିଆ ଯାନରେ କେତେ ଲୋକ ଜାଗା ହେବେ ଅତି କମ ନାଇ ଚାରି ରୁ ପାଞ୍ଚ ଜଣ ବୁଝିଲେ କୁହନ୍ତୁ ତ ସେଇ ହିସାବରେ ଯଦି ଆପଣ ତ କହୁଛନ୍ତି ଚାରିଶକି ଜାନଆରେ ଯିବେ ବୁଝିଲେ କି ଯାହା ଦ୍ଵାରା କି ସେଠାରେ ପାଞ୍ଚ ଜଣ ଆରାମ ଜାଗା ଏବେ ଯଦି ବେଶୀ ଲୋକ ତା ଦେହରେ ବସିଲେ ଯଦି ଆମେ ଧରା ପଡ଼ିଗଲେ ତାହେଲେ ଆମକୁ ଜୋରିମାନା ଦବାକୁ ପଡିବ ଯେପରିକି ତାଙ୍କ ମନ ଅଛେ ଦି ହଜାର କି ପାଞ୍ଚ ହଜାର
ନା ନା ଆଜ୍ଞା ଶୁଣନ୍ତୁ ନିହାତି ଶୁଣନ୍ତୁ ଆମର ଯୋଉ ଯାଉଛି ଯୋଉ ସମୟରେ ସେଇ ସମୟରେ ଆମର ପାଞ୍ଚ ଜଣ ନିହାତି କାର ରେ ବସିକି ଯାଇପାରିବେ ଏଥିରେ କିଛି ସଙ୍କୋଚ ନାହିଁ ବୁଝିଲେ ନା
ଆଚ୍ଛା
କାହିଁକି ନା ପଛରେ ଦି ଜଣ ତିନି ଜଣ ଆଗରେ ଦି ଜଣ ବୁଝିପାରିଲାନି ଜଣେ ଗାଡି ଚଲେଇଲା ସାଇଟରେ ଜଣେ ବସିଲା ଆଉ ପଛରେ ତିନି ଜଣ ବସିଲା ଆଉ ଯୋଉ ଆମର ଡି କିଛି କଢେଇ ଆଉ ସଉଦା ପତର ଯୋଉ ରହିଲା ମୁଁ ପଛ ଡିକି ଧୀରେ ପୁରରେଇ ପାରିବି ବା ଆମ ଗୋଡ ତଳେ ଆଗରେ ବି ଥୋଇପାରିବା ବୁଝିଲେ ନା
ଆଚ୍ଛା ହୁହନ୍ତୁ ନହେଲେ ଧରିକି ବି ମଧ୍ୟ ଆମ ଜଙ୍ଗଲ ଉପରେ ଥୋଇ ନେଇଯିବା ସେଥିରେ କୌଣସି ପ୍ରକାର ଏରେ ଶଙ୍ଖର୍ଚ ନାହିଁ ବନ୍ଧୁ ମୋର କହିବା କଥା ଯଦି ଆମେ ପାଞ୍ଚ ଜଣ ବ୍ୟକ୍ତି ବା ବନ୍ଧୁ କହଲେ ପାଞ୍ଚ ଜଣଙ୍କୁ ଆପଣ ତିନି କିଲୋ ମାଂସ ବା ତରକାରୀ ଯୋଉ କରିବା ତାହେଲେ ପକୋଡ଼ା ପାଇଁ ଆମେ ଦୁଇ କିଲୋ ନବା ଏମିତି ଅନ୍ୟାନ୍ୟ ଅ ଅନ୍ୟନ୍ୟ ଖାଦ୍ୟ ପ୍ରସ୍ତୁ କରିବା ପାଇଁ ଯୋଉ ପ୍ରକାର ଆମର ଖାଦ୍ୟ ହବ ଯେପରିକି କହିଲେ ପକୋଡ଼ା ହେବ ମାଂସ ତରକାରୀ ହେବ ଭାତ ହେବ କାକୁଡ଼ିର ସାଲାଡ଼ ହବ ତ ସେହିପରି ଆମେ ପା ପାଚ ଜଣ ଯେତିକି ଖାଇବେ କାରଣ ଦେଖନ୍ତୁ ଖାଇବା ବଳିଲେ ମ୍ବା ଫୋପାଡ଼ିଲେ କେତେ ଯେ କଷ୍ଟ ହବ ଆପଣ ଜାଣିଛନ୍ତି ଲୋକମାନେ ଖାଇବାକୁ ପାଉନାହାନ୍ତି ତ ଆମେ କମ ଦିନ ନେଇ ଆମେ ମଜା ପାଇଁ ଆମେ ଯାଉଛେ ବୁଲିବାକୁ ନୁହେଁ ଯେ ଆମେ ପେଟ ପୁରିକି ଖାଇବା ପାଇଁ ଯାଉଛେ
ଆଜ୍ଞା ଆଜ୍ଞା ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି ହେଲା ଆମେ ଯେତିକି ମାତ୍ରାରେ ଖାଦ୍ୟ ଖାଇପାରିବେ ସେତିକି ମାତ୍ରାରେ କିଣିକି ନ ବୁଝିଲ ନା କାହିଁକି ନା ଅଧିକ ମାତ୍ରାରେ ନେଲେ ନଷ୍ଟ ହଉଛି ବୁଝିଲେ ନା ମୁଁ ଦେଖିଛି ଆର ବି ଏମିତି ଆମର ବହୁତ ଜିନିଷ ବା ଖାଦ୍ୟ ନଷ୍ଟ ହେଲା ଯାହା ଫଳରେ ମୁଁ ପଛରେ ଆଜ୍ଞା ଆଜ୍ଞା ହଁ ପଛରେ ବି ମୁଁ ଆସିକି ଭାବିଲି କହିଲି କେତେ ଖାଦ୍ୟ ନଷ୍ଟ ହେଲା ଆମ ରୋଡ ଘରେ ଯୋଉ ବିଚାରୀ ମାନେ ସେ ବସୁଛନ୍ତି ସେମାନେ ପାଉନାହାନ୍ତି ଖାଦ୍ୟକୁ ବୁଝିଲେ ନା ଆଉ ଦେଖିଲା ବେଳକୁ ଏଠି ଆମେ ନଷ୍ଟ କଲେ ଖାଦ୍ୟ
ଆଚ୍ଛା ତ ସେହିପରି ବନ୍ଧୁ ମୋର କହିବାର ତାତ୍ପର୍ଯ୍ୟ ହଉଛି କମ ଜିନିଷ ଛ ନେବା ମଜା କରିବା ଛବି ଉଠେଇବା ଏବଂ ସେଠି ଯୋଉ ଝରଣାର କଳକଣ ପାଣିରେ ଆମେ ବନ୍ଧୁକୁ ଗାଧେଇବା ଏବଂ ଆମେ ସମ୍ପୂର୍ଣ୍ଣ ଭରପୁର କରି ସୌନ୍ଦର୍ଯ୍ୟର
ମଜା ନବା ଆଜ୍ଞା। ଆଉ କଣ କହୁଛନ୍ତି କୁହନ୍ତୁ ମୁଁ ତ ସେଇୟଆ କହୁଥିଲି। ଆପଣ ଆମର ଯୋଉ ପାଞ୍ଚ ଜଣ ଯିବେ ଆମର ପାଞ୍ଚ ଜଣଙ୍କୁ ନିହାତି ଅଢ଼େଇ କିଲୋ ଚିକେନେ ବା ଦିଲେ ଚିକେନ ନେଲେ ହେଇଯିବେ ବୁଝିଲ ନା।
ଆଚ୍ଛା।
କାହିଁକିନା ଚିକେନ ପକୋଡା ଚିକେନ କଷା ଚିକେନ ତରକାରୀ ଯୋଉଟା ହବ ଅଳ୍ ମାତ୍ରାରୋ ଖାଇଲେ ଆମର ଠିକ୍ କମ୍ପ୍ଲିଟ ମାନେ ସମତି ବିଭାଗ ସମାନ ଭାବରେ ଭାଗ ହୋଇ ବୁଝିଲେ ନା ଆଉ ଯଦି ଆମେ ଅଧିକା ନେଇଯାଉଛନ୍ତି ଆମର ନଷ୍ଟଟି ହବ। ଆରଥର ଏମିତି ହବ ବୁଝିଲେନା। ସେଥିପାଇଁ ମୁଁ କହୁଥିଲି ଆମର ଯେତିକି ଖାଇବା ସେତିକି ଅନୁସାରେ ନବା। ଆମେ ଗୋଟେ ଚିଠା କରିଦବା ଗୋଟେ ରୋଷେଇଆଙ୍କ କତିକି ଯାଇଛି ବୁଝିଲା ନା। ରୋଷେଇଆ ପକ୍ଷା ନ ନିଅନ୍ତୁ ଆମେ କିନ୍ତୁ ଗୋଟେ ରୋଷେଇଆ କରତିକିାଇକି ଆମେ ଚି୍ାିକଏ କର।
ଆଚ୍ଛା ବନ୍ଧୁ ମୋର କହିଲ ଶୁଣନ୍ତୁ ବନ୍ଧୁ ଶୁଣନ୍ତୁ ମୋର ଏକ କଥା। ଆପଣ ବର୍ତ୍ତମାନ ନନ୍ଦୁ ଯାଆନ୍ତୁ ରୋଷେଇଆ ପାଖକୁ ବୁଝିଲେ କି। ସେଇଠାରେ ଏକ ଚିଠା ପ୍ରସ୍ତୁତ କରଛି। ସମସ୍ତଙ୍କ ବନ୍ଧୁଙ୍କ ସହିତ ଯୋଗାଯୋଗ କରନ୍ତୁ ମଧ୍ୟ ମୁଁ ବି ଚାଲିଲି ବନ୍ଧୁ ମାନଙ୍କ ପାଖକୁ ଯୋଗାଯୋଗ କରିବାକୁ ତାପରେ ଆସି ଆମେ କଥା ହେବା ଏ ବିଷୟରେ।
ଆଜ୍ଞା ନମସ୍କାର।
ନମସ୍କାର।